ପ୍ରଣାମ।
ପ୍ରଣାମ ଆପଣଙ୍କୁ ବି। କଣ କରୁଥିଲେ?
ମୁଁ ସେଇ ଗୋଟେ ପୁରୁଷ ନିତ୍ର ମିତ୍ର ସହିତ କଥା ହଉଥିଲି।
ଆଛି ଆଛା ହଉ ଠିକ୍ ଅଛି।
ଆପଣ।
ହଁ। ହୁଁ ଆମର ଗୋଟେ ଉଁ ଅତିପ୍ରିୟ ମହିଳା ମିତ୍ର ସେମିତ ତ କଥା ହୋଇଚି।
ଆଛା ଭଲ କ
ଆ ଆଜ୍ଞା ଆଉ ଆପଣ କଣ ଖାଇସାରିଲେଣି।
ଏବେ ମୁଁ ରୁଟି ଆଉ କୋବି ଆଳୁ ଭଜା ଖାଇଛି।
ଆଚ୍ଛା ଆଚ୍ଛା ଭଲ ଆପଣଙ୍କୁ ରୁଟି ବନେଇ ଆସେ।
ହୁଁ ହଁ ଅଳ୍ପ ଅଳ୍ପ ଆସେ।
ଆଚ୍ଛା କେବେ କରିଚନ୍ତି।
ହଁ ଥରେ କରିଥିଲି।
ଆଚ୍ଛା ତ କେମିତି କଣ କରିଥିଲେ ମତେ ଟିକେ କହିବେ ରୁଟି କରିବା ଟା?
ହୁଁ ଫାଷ୍ଟ ଆପଣ ଗୋଟେ ଜାଗା ଆଣିବେ। ଜାଗା ଆଣିକି ରଖିବେ ସେଥିରେ ଅଟା ପକେଇବେ। ତାପରେ ଅଟା ହିସାବ ରେ ପାଣି ପକେଇବେ। ତାପରେ ଲୁଣ ପକେଇବେ ତାପରେ ତାକୁ ହାତରେ ଚକୁଡିବେ। ଚକଡୁ ସରିଲା ପରେ ସେ ପରଫେକ୍ଟ ସେପରେ ନା ଅଧିକ ପାଣି ହବ ନା ଅଧିକ ଅଟା ହବ। ସେମିତି ହବ ତାପରେ କିଛି ଟାଇମ ତାକୁ ରଖା ହବ ତାପରେ ତାକୁ ଗୋଲ କରାହବ। ଗୋଲ କରିକି ତାକୁ ବେଲିବ ବେଲିଲେ ରୁଟି ହେଇଯିବ।
ଆଜ୍ଞା। ଆଜ୍ଞା ମୁଁ କହୁଥିଲି ମାନେ ସେ ଅଟାଟା କୁ ସେ ଅଟା ଟା କୋଉ ଅଟା ହବ।
ଅଟା ତ ଅଟାପୁଣି କଉ ଅଟା କଣ।
ମାନେ ସେ କୋଉଥିର ଅଟା ଆଜ୍ଞା ଆଜ୍ଞା। ଠିକ୍ ଅଛି ହଁ ତାପରେ
ତାପରେ ରୁଟିକୁ ବେଲା ହବ ତମ ଇସାବରେ ତମେ ଯେମତି ସେପ୍ ଦବ। ରୁଟିକୁ ତମେ ରୁଟି କରିପାରିବା ସେ ପରଟା କରିବା ଟ୍ରାଙ୍ଗେଲ ସେପ୍ କରିକା ତ୍ରିଭୁଜ ପରିକା। ତାପରେ ତାୱା ଗରମ କରିବ ତାପରେ ରୁଟି ପକେଇବ। ତାପରେ ପିଠା ଖଡିକାରେ ତାକୁ ଏପଟ ସେପଟ ଏପଟ ସେପଟ କରିବ। ତାପରେ ତାକୁ ଏମିତି ଗୋଟେ ଛାଞ୍ଚ ଅଛି ସେଥିରେ ଦେଖେଇବ। ସେ ରୁଟି ଫୁଲିଯିବ ତାପରେ ତାକୁ ହଟକେସ୍‌ ରେ ପସେଇଥବ ତାପରେ ରୁଟି ହେଇଯିବ।
ଆଚ୍ଛା ଆଛା ତ ଆପଣ ଯେମିତି କହିଲେ ସେ ରୁଟି ଟା ତ ଶୁଣିବାକୁ ଆଉ କରିବାକୁ ଭଲ ବି ଲାଗିଲା। କିନ୍ତୁ ମୁଁ ଗୋଟେ ଶୁଣିଥିଲି ରୁଟି ଟାନ୍ତି ସେଠା ତେଲ ପକାନ୍ତି ବୋଲିକା ତ ସେଇଟା କଣ ରୁଟି ନା ସେଟା ଆଉ କଣ। ଟିକେ କହିବେ।
ମୁଁ କିଏ। ତାକୁ ଆମେ ତେଲ ପକ୍କା ରୁଟି କହୁ ଦି ରୁଟି ରେ ତେଲ ପକ୍କା ହେଇଥିବ। ଆଉ ଯଦି ପରଟାରେ ତେଲ ପକା ହେଇଥିବ ଟ୍ରାଙ୍ଗ ତ୍ରିଭୁଜ ପିରିକା ସେପ୍‌ ରେ ଯଦି ହେଇଥିବ ତାହେଲେ ତାକୁ ପରଟା କୁହାହେବ।
ଆଚ୍ଛା ଆଚ୍ଛା। ତାହେଲେ ଖାଇବାରେ କୋଉଟା ଭଲ ଲାଗିବ ମୁଁ କୋଉଟା ଖାଇବି ମତେ ଭଲ ଲାଗିବ।
ଯୋଉଟା ବି ଖାଇଲେ ବଢିଆ ଲାଗିବ।
ଆଛା ଆପଣଙ୍କୁ କୋଉଟା ଭଲ ଲାଗେ କି?
ମତେ ତେଲ ପକା ରୁଟି ଆଉ ପରଟା ଭଲ ଲାଗେ। ଶବୁ ଭଲ ଲାଗେନି।
ଆଚ୍ଛା ଆଚ୍ଛା ହଁ ମତେ ବି ଭଲ ଲାଗେ। ଏ ତେଲ ପକା ରୁଟି ଆଉ ପରଟା ବି ମତେ ବି ଭଲ ଲାଗେ ସେଥିପାଇଁ ମୁଁ କହିଲି। ଏଇ ଏମିତି କିଛି ଅଛି କି?
ଆଉ ଗୋଟେ ପରଟା ଅଛି କହିବି ଆପଣଙ। ଥା ଟ୍ରାଏ କରିବେ ଭଲ ଲାଗିବ ଆପଣଙ୍କୁ।
ଆଜ୍ଞା ଆଜ୍ଞା କୁହନ୍ତୁ ଯେତେ ପ୍ରକାର ପରଟା ଅଛି ଆପଣ ମ ତେ କୁହନ୍ତୁ ସବୁ କିଛି କୁହନ୍ତୁ ମୁଁ ଜାଣିବାକୁ ଚାହେଁ।
ହୁଁ। ମୋ ଭାଇ ଏଇଟାକୁ ଏମିତି ଫୋନ ରେ ଦେଖିଥିଲା। ସେ ମାମାଙ୍କୁ କହିଥିଲା ମାମା ବନେଇଥିଲା।
ସିଏ ଏମ ତି ଦି ପ୍ରକାର ଅଛି ଯୋଉଟା କହିଥିଲା ଦିଟା ପ୍ରକାରର କହିଥିଲା। ଫାଷ୍ଟ ଯେମିତି ଆମେ ଅଟା କୁ ଯେମତି ଚ ଚକଟିବା କଥା ଚକଟି ଦବା ତାପରେ ତାକୁ ବେଲି ଦବା।
ଆଚ୍ଛା।
ଅ ଆମେ ଆଳୁ ଚକଟି ଥିବା ସେ ଆଳୁକୁ। ଯେମିତି ଉଁ ଆଳୁ ପରଟା କରାଯାଏ। ସେମତି ହିଁ କରିବ ବଟ ସେ ଆଳୁ ଉପରେ ଏମିତି ପିଆଜ ପକାହବ। ପିଆଜ ବଗେରା ପକେଇବ ଲଙ୍କା ପକେଇବ। ତେ ତମେକୁ ଯାହାବି ଭେଜିଟେବଲ ଦରକାର ସେମିତି ପକେଇବ। ଯେମିତି ପତ୍ର ବଗେରା ଧନିଆ ପତ୍ର ପୋଦିନା ପତ୍ର।
ଆଚ୍ଛା ଆଚ୍ଛା।
ତାପରେ ତାକୁ ପରଟା ସେପ ର ବନ୍ଦ କରିଦବ।
ତ ମୁଁ କହୁଥିଲି ତ ଆପଣ ଯୋଉ କହିଲେ। ଆଳୁ ଆଳୁକୁ ଚକଟି ଦବ ବୋଲି ତ ମୁଁ ଆଳୁକୁ ଏମିତି ନେଇ। କି ସେତ ଚୋପା ବଗେରା ଥିବା ଆଳୁରେ ତ ସେଟାକୁ ଚକୁଡିଲେ କେମିତି ହବ ଆପଣ ସ ସେଟା ତ ପୁଣି ଆଣ୍ଟ ବି ଥିବ ଚକୁଡି ତ ହବନି। ସେଇଟା କେମିତି ଚକୁଡିବି ଆଳୁ।
ଆଳୁକୁ ପ୍ରଥମେ ତମେ ସିଝେଇବ ତାପରେ ତାର ଚୋପା ବଗେରା ଛଡେଇବ। ସେଥିରେ ଲୁଣ ପକେଇବା ସ୍ବାଦ ଅନୁସାରେ ଲଙ୍କା ତାପରେ। ଆଉ ଲୁଣ ଲଙ୍କା ପକେଇବ ତାପରେ ମସଲା ଯାହା ତମକୁ ଭଲ ଲାଗେ। ସାଧା ମସଲା ଯଦି ଅରୁଆରେ କରିଥିବ ଏଥିରେ ଅଛି। ଯୋଉ ମିଟ ମସଲା ବଗେରା ୟା ଫିର୍ ମ୍ୟାଗି ମସଲା ବଗେରା ପକେଇବ। ତାପରେ ଗୋଟେ ପତ୍ର ଆସେ ମୋର ନାଁ ମନେ ପଡୁନି। ସେଟା ପକେଇବ ସେ ପତ୍ର ଟା।
ଆଚ୍ଛା ଆଚ୍ଛା। ସେଇଟାକୁ ଭୃସଙ୍ଗ ପତ୍ର ଏମିତି କିଛି କୁହନ୍ତି କି?
ନା ମେଥି ପତ୍ର କୁହନ୍ତି। ଭୃସଙ୍ଗ ପତ୍ର ଅଲଗା ମେଥି ପତ୍ର ଅଲଗା।
ଭୃସୁଙ୍ଗ ପତ୍ ପତ୍ର ପକେଇ ଯୋଉ ମେଥି ପତ୍ର ପକେଇବ। ଚାହିଁଲେ ଭୃସୁଙ୍ଗ ପତ୍ର ବି ପକେଇ ପାରିବ। ତାପରେ କଞ୍ଚା ପିଆଜ କାଟିକି ପକେଇବ ଲଙ୍କା ପକେଇବ କଞ୍ଚା ଲଙ୍କା। ତାପେ ତାକୁ ଏକା ସାଙ୍ଗେରେ ମିଶେଇ ଦବ। ତାପ୍ ଚେ ପର ଯୋଉ ରୁଟିଟା ବେଲିଥିବ ତା ମଝିରେ ରଖିଦବ। ତାପରେ ତାକୁ ସାଇଡ଼ରୁ ବନ୍ଦ କରିଦବ। ତାପ ତେଲ ପକେଇ ତାକୁ ଉଁ ଉଁ ଏପଟ ସେପଟ କରିଦବ। ତପରେ ତାକୁ କାଢ଼ି କି ସସ୍ ବାଗେରା ଚିଲି ସସ୍ ଟମାଟୋ ସସ୍ ରେ ଖାଇବ ବଢ଼ିଆ ଲାଗିବ।
ଆଚ୍ଛା ଠିକ୍ ଅଛି। ମୁଁ ଆପଣ ଯେମିତି କହିଲେ ମୋର ତ ପାଟିରୁ ଲାଳ ବି ଭାରଲାଣି। ତ ସେଇଟା ମୁଁ କରିକି ନିଶ୍ଚୟ ଖାଇବି। ଆଉ ଏମିତି ଗୋଟେ ପରଟା ଅଛି ମୁଁ ଶୁଣିଥିଲି ଯୋଉଟା କି ଚିନି ପରଟା ବୋଲି କୁହନ୍ତି। ଠା ଲାଗିବ ବହୁତ। ଆ ମୁଁ ସେଇଟା ବି ଖାଇଛି ବି। ତ ଆପଣ ସେଇଟା କଣ ଜାଣିଣନ୍ତି କି ସେଟା କେମିତି କଣ ହୁଏ ମାନେ ମୁଁ ସବୁ କିଛି ପରଟା ବିଷୟରେ ଜାଣିବାକୁ ଚାହେଁ ଯାହା ଫଳରେ କି ମୋର ଧା ଆଗକୁ ଏମିତି ପତ୍ନୀ ସ୍ତ୍ରୀ ଆସିଲେ ଆକୁ ଯେମତି କିଛି ବି କଷ୍ ତ ହବନେଇ ମୁଁ ତାକୁ ସବୁ ପ୍ରକାର ପରଟା ଖା ଦେଇପାରିବି ବନେଇକି।
ଆଜ୍ଞା ଆ କି ବସ୍ ଇ
ଆଜ୍ଞା କୁହନ୍ତୁ।
ହଁ। ସେଟା ଯୋଉ ତମେ ଅଟା ଚକଲା ବେଳେ ବେଳେ ମାନେ ଯେତିକି ଅଟା ନେଇଥିବ ତା ହାଫ୍ ଆମାଣ୍ଡର ହାପ୍ ଆମାଉଣ୍ଡ ମାନେ ମାନେ ଯେତିକି ମାନେ ଆଳୁ ଦରକାର। ସେତିକି ନେଇକି ଆଳୁ ପକେଇଦବା ସିଜା ଆଳୁ ଚୋପା ଛଡେଇକି ପକେଇବ। ଟାଉ ତାରି ସେ ଅଟା ସହିତ ହିଁ ତାକୁ ଚକଟା ହବ। ଅଟା ସେଟା ଚକଡ଼ି ଦବ ଯେମତି ଆମେ ସେଥେରେ ଆଳୁକୁ ବନେଇଲା ବେଳେ ଲୁଣ ବଗେରା ପକେଇଥିଲେ। ଏଥିରେ ବି ସେମତି ଲୁଣ ପଡ଼ିବ ଲଙ୍କା ପଡ଼ିବ। ତାପରେ ମସଲା ବଗେରା ପକା ହବ ତାପରେ ସେ ମେଥି ମେଥି ପତ୍ର ୟା ଫିର୍ ତମେ ଯଦି ଧନିଆ ପତ୍ର ଖାଉଥୁବ ପୋଦିନା ପତ୍ର ତାକୁ ବି ପକେଇ ପାରିବ ତାପରେ କଞ୍ଚା ପିଆଜ କାଟିକି ତା ଉପ ସେମତି ପକେଇଦବ ଅ ସେଟା ମାନେ କଞ୍ଚା ପିଆଜ ନାଁ ନାଇଁ କ ଞ୍ଚା ପିଆଜି ପକେଇବନି କଞ୍ଚା ପିଆଜ ରଖିଥିବ ତାପରେ ତାକୁ ଚକଡ଼ି ଦବ। ଚକଡ଼ି ଦେଇକି ଯେମତି ଅ ଟାର ନର୍ମାଲି ସେପ୍ ବନେ ସେମିତି ହିଁ ବନେଇକି ତାକୁ ଏମତି ଗୋଲ୍ କରିକି ରୁଟି ବନେଇଦବ ତାପରେ ତାକୁ ଏମତି ତେଲ ଦେଇକି ଏପଟ ସେପଟ କରିଦବ। ଏପଟ ସେପଟ କରି ସାରଲା ପରେ ସେଟା ବି ଆଳୁ ପରଟା ହିଁ କୁହାଯିବ। ଆଉ ସେ ଯୋଉ ପିଆଜ ଥିବ କାଟିକି ରଖିଥିବ ଆଉ ସେଥିରେ ଏମତି ପିଆଜ ସସ୍ ବଗେରା ଲଗେଇ ଖାଏବ ବଢ଼ିଆ ଲାଗିବ।
ଠିକ୍ ଅଛି ତ ଆପଣ ଯୋଉ ଏତେ ସାରା ଏକାଥରେ କହିଲେ ଆପଣ ଟିକେ ଧୀରେ ଧୀରେ କହିଲେ ମତେ ମୁଁ ଲେଖୁଛି ତ। ସେ ଜିନିଷ ଟାକୁ ମୁଁ କହି ଲେଖି ଦେଇଥାନ୍ତି। ଯାହା ଫଳରେ କି ଆମେ ସବୁଦିନ ପାଇଁ ଏମିତି ଦେଖି ଦେଖି ବନେଇ ପାର ଥାନ୍ତି ଆପଣ ଏତେ ତ ପ ପୁରା ମୁଁ କଣ କହିବି। ପୁରା ଏକ୍ସପ୍ରେସ ପରି କହୁଚନ୍ତି ତ। ଅ ଟିକେ ବୁଝିବାକୁ ଆଉ ମତେ ଅସୁବିଧା ହଉଚି ଆଉ ମୁଁ ବି କିଛି ପ୍ରଶ୍ନ ପଚାରି ପାରୁନି ଆପଣଙ୍କୁ। ତ ଉଁ ହଁ ତ ଆପଣ ଟିକେ ଉଁ ଧୀରେ ଧୀରେ କହିବେ ଆଉ ମୋର ଗୋଟେ ପ୍ରଶ୍ ନଥିଲା ଏଥିରେ ଯେ ଧନିଆ ପତ୍ର ତ ପକାଯାଏ ମୁଁ ଜାଣିଚି କିନ୍ତୁ ପୋଦିନା ପ ତ୍ର ବି କଣ ପକାଯାଏ?
ମୁଁ ଜାଣିନି ପୋଦିନା ପତ୍ର ଭଲ ବାସ୍ନା ହୁଏ। ପକେଇଲେ ବି ଭଲ ଖାଇଦବ ପୋଦିନା ପତ୍ର କୁ।
ଆଚ୍ଛା କିନ୍ତୁ ପୋଦିନା ପତ୍ର ଏମିତି ତ ଟିକେ ତାର ବାସ୍ନା ଭଲ ହୁଏ।
ନାଇଁ ମୋ ମାମା ଏଇଠି ମୋ ପାଖେରେ ବସି ଚନ୍ତି ମୋ ମାମା କହୁଛନ୍ତି ନାଇଁ ପୋଦିନା ପତ୍ର ପକା ହବନି।
ହଁ ସେଇଟା ହିଁ ପ ଆମ କହିବାକୁ ଯାଉଥିଲି ଆପଣ ଟିକେ ମାମାଙ୍କୁ ପଚାରି କୁହନ୍ତୁ ବୋଲି। ଯେ ହଉ ଠିକ୍ ଅ ମୁଁ ବି ଭାବିଲି ପୋଦିନା ପତ୍ର ପକାଯାଏ ନାହିଁ। ପୋଦିନା ପତ୍ର ରେ ତ ବହୁତ କିଛି ଅଛି ନା ଯେମିତିକିି ଆମର ମୋ ମୋଇତ ବଗେରା ଅଛି ଯୋଉଟାକି ଆମର କଣ କୁହାଯାଏ କୋଲ୍ଡଡ୍ରିଙ୍କସ୍ ଏମତି ଥଣ୍ଡା ଥଣ୍ଡା ଜିନିଷ। ସେଗୁଡା ପକେଇକି ଭଲସେ କରନ୍ତି। ସେଥିପାଇଁ ମୁଁ କହିଲି ମୋର ଏ ଏ ଥିଲା ତ ଆପଣ ବି ଜାଣନ୍ତୁ ଯେ ଧନିଆପତ୍ର ପକାଯାଏ।
ଆଜ୍ଞା। ମତେ ଧନିଆ ପତ୍ର ଖାଇବା ଭଲ ଲାଗେନି ସେଥିପାଇଁକା ଆମର ପଡେନି। ଧନିଆ ପତ୍ର।
ମୁଁ ସେଇଟା ହିଁ କହିବାକୁ ଯାଉଥିଲି ଆପଣ ତ ଧନିଆ ପତ୍ର ଖାଇବାକୁ ଭଲ ଲାଗେନି। ତ ଆପଣ ପକାନ୍ତି କେମିତି? ଆଉ ଧନିଆ ପତ୍ର ଖାଇବେ ଭଲ ଲାଗିବ କଣ ପାଇଁ ଭଲ ଲାଗିବନି।
ଆଜ୍ଞା ମୁଁ ଯଦି ଟ୍ରାଏ କରିକି ତାହେଲେ ତାହେଲେ ଆପଣଙ୍କୁ କହିବି ଆଉ ମୁଁ ଯେବେ ବି ଟ୍ରାଏ କରିଥିଲି ଧନିଆ ପତ୍ର ମତେ ଭଲ ଲାଗେନି ତା ସ୍ ତାର ବାସ୍ନା ମତେ ଭଲ ଲାଗେନି ଜମା ସେଥିପାଇଁକା ମୁଁ ଖାଏନି ଆଉ ଆପଣଙ୍କୁ ଯେହେତୁ ଭଲ ଲାଗେ ଧନିଆ ପତ୍ର ସେଥିପାଇଁକା ମୁଁ ଆଡ୍ କର ଥିଲି ଧନିଆ ପତ୍ର ପକେଇବେ ବୋଲିକା।
ଆଚ୍ଛା ଠିକ୍ ଅଛି ହଉ ଧନ୍ୟବାଦ ଆପଣ ମୋ ମୋର ଏତେ ସବୁ ଜିନିଷକୁୁ ଜାଣିକି ଆପଣ ମୋ ହିସାବରେ ଆଉ ଆପଣଙ୍କର ରେସିପି ଆଉ ରୁଟି ବନେଇବା ପ୍ରଣାଳୀ କୁ ମୋ ସହି ତ ଶେୟାର କରିଥିବାରୁ। ହଉ ଠିକ୍ ଅଛି ମୁଁ ଏବେ ଯାଏ ରୁଟି ବନାଏ ନହେଲେ ମୋର ସ୍ତ୍ରୀ କହିବେ କାହା ସହ ଗ ପୁଚ ବୋଲି ଜଲଦି ମତେ ରୁଟି ମାନ ବନେଇ ଦିଅ ବଲିକା
ହଉ।
ଆଉ ତାଙ୍କୁ ଆଳୁ ବହୁତ ପସନ୍ଦ ତ ଏମିତି ମୁଁ ଆଳୁ ପରଟା ବନେଇବି ବୋଲି ଭାବୁଛି। ତ ଆପୁଣି ଆଳୁ ପରଟା ବନେଇଲେ ବି ଆଳୁ ସିଝା ହିଁ ସେ ଖାଇବେ ବୋଲି କହୁଛନ୍ତି। ତ ଆଳୁ ପଟା ଆଳୁ ସିଝା ଏମିତି ବନେଇକି ଦେବି ଆଉ।
ମିକ୍ସଚର ପକେଇକି ରଖିଦେବେ ଭଲ ଲାଗିବ ଖାଇବାକୁ।
ହ ନିଶ୍ଚ
ଉୱିଥ୍ ଚଟ୍ଣିୀ ଆଣ୍ଡ୍ ପିଆଜ ହଉ ରଖୁଛି ପ୍ରଣାମ ବାଇ ବାଇ।